ହଁ।
ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଭିଲା।
ଶୁଭିଲା।
ହଁ ଟିକେ ଟିକେ ସ୍ଲୋ ଶୁଭୁ
ଏବେ ଶୁଭିଲା।
ହଁ ହଁ ଶୁଭିଲା ଭଲସେ ଶୁଭିଲା। ମୁଁ ଏଠି ଚା ପାଣିକୁ ଦେଇକି, ପୋଡ ପିଠା ଦେଇ, ଆଉ ଯୋଉ ବୁଟ ସିଝେଇଥିଲି ତାକୁ ଭାଜି
ମାନେ ପୋଡ ପିଠା ମାନେ କଣ ରଜର ପୋଡ ପି
ନା ନା ରଜର ପୋଡ ପିଠା ପୂଜା ଆଣିଥିଲା ତାଙ୍କ ଘରୁ ତା ବୋଉ ପଠେଇଥିଲା।
ଓହୋ ତାହଲେ ଏତିକି ମାନେ ସନ୍ଧ୍ୟା ସ୍ନାକ୍ସ ସବୁ ସରିଲାଣି ନା, ହୁଁ ନାଇଁବେ ଆମର ସନ୍ଧ୍ୟା ସ୍ନାକ୍ସ କିଛି ହେଇନାହିଁ। ହେଲା
ଆମର ସେ ଗାଁ ର ବଡପ ଶ୍ୱଶୁରଙ୍କ ତାଙ୍କ ବୋଉ ତାଙ୍କ ନାତିର କାନ ଅପରେସନ ହେଇଛି। ସିଏ ନା ଆସିବେ ମା ପୁଅ ଦି ଜଣ ଆସିବେ ସେ ଆମର ଦେଢଶୁରଝି ସେ ନାହାନ୍ତି ନା ଆଉ ସେ ମା ପୁଅ ଆସ ସେ ଏନା ତାର ସେସନ ହେଇଛି ସେ ଭାଇନା ଜଣେ ଖାଇବାକୁ ଆସିବେ ପୁଣି ସ୍ନାକ୍ସ କଣ ହବ ବୋଧେ ଆଉ ତମର
ନାଇଁ ଆମର କିଛି ସ୍ନାକ୍ସ ହେଇନହିଁ ଏବେ ହବ ମୋ ପୁଅ ଆସିନି ପୁଅ ଆସିବ ସୁଇମିଙ୍ଗ
ଯାଇଛି ସ୍ଵିମିଙ୍ଗ
ହଁ
କାଲି ସକାଳୁ ସ୍କୁଲ ନା କାଲି ଛୁଟି
ନା ନା କାଲି ନା ନା କାଲି ଆଙ୍କର ଯେହେତୁ ମାନେ କଣ କହିଲୁ ଛୁଟି ଟା ରହିଯାଇଛି ମାନେ ଏବେ ଆଉ ତାଙ୍କର ଶନିବାର ହବ ନଲେ ତାଙ୍କର ଶନିବାର ଛଟି ରୁହେ ହଁ ଶନିବାର ତ ତାଙ୍କର ଛୁଟି ରୁହେ କିନ୍ତୁ ଯେତୁ ଯୋଉ ଟା ହେଇଗଲା ଛୁଟି ଏତେ ଛୁଟି ସବୁ ହେଇଗଲା ସବୁ
ହଁ କୋର୍ସୁଡା ହଁ ନାଇ ଆମର ସାନ ଦେହ ଭଲ ନାଇଁ ଦେଖାଯାଉ ତାଙ୍କର ତ ଟ ଟାଇ ଟେବଲ ଆସିନି ବଡ଼ କିନ୍ତୁ ନିହାତି ଯିବ
ହୁଁ ହୁଁ ହୁଁ ନ ମୋ ଝିଅ ଯାଉନି ସ୍କୁଲ
କହିଁଙ୍ଗି
ଆ ସିଏ କହିଲ ମୁଁ ସୋମବାରଠୁ ଯିବି ହଁ ଦେହ ଭଲ ନାହିଁ ତ ସୋମବାର ଠୁ ଯିବି ସେ ପୁଅ ଯାଉଛି ଆ ତାଙ୍କର କ୍ଲାସ୍ ଅଛି ହଁ ତାଙ୍କର ଅଛି ଯେ ସିଏ ଯିବ କି ନାହିଁ କାଲି ତାର ଠିକ ନାଇଁ କାରଣ ଶନିବାର ଟା ଛୁଟି ପାଇଯାଇଛନ୍ତି ଯୋଉ ଆରମ୍ଭରୁ ତାଙ୍କର ସବୁ ଶନିବାର ଛୁଟି ନା ସେଥିପାଇଁ ସେ ଶନିବାର ଯ ଯିବ ପାଇଁ ରାଜି ହଉନି ତାପରେ ଆଜି ସୁଇମିଂ ଟା ତାର ବନ୍ଦ ହେଇଯାଇଛି ସକାଳର କ୍ଲାସ୍ଟା ହେଲା ଆଉ ସେଠି ଯୋଉ ଖାଇବାଟା ତର ଯୋଉ ଜାର ହେଇଯାଉଛି
ହଁ ସେଠି ସବୁ କଣ ଖାଇବାକୁ ଦଉଛନ୍ତି?
ତାଙ୍କ ସେଠି ତାଙ୍କୁ ସବୁ ବାର ଅନୁଯାୟୀ ଖାଇବା। ହେଲା କିି କିନ୍ତୁ ମାନେ ଇଏ ଚିକେନଟା ଆଉ ଅଣ୍ଡାଟା ହଁ ଆମ ଛଟା ମାନେ ଙ୍କମ୍ପଲ୍ ସୋରି ଖାଇବାକୁ ଦେବେ ଆଜି କିନ୍ତୁ ତାଙ୍କର ମାଂସ ହେଇ ଶୁକ୍ରବାର ମାଂସ ହେଇଥିବ ତାଙ୍କର।
ବର୍ଷା ଉଠି ପଡେ।
ହଲା
ଓହୋ ଆଉ ରାତିରେ କଣ ଡିନର୍ ଆଜି କଣ ପ୍ରିପେୟାର
ଦିନରେ ଆଜି ହେଇଥିଲା ଖାଇବାକୁ ଆମର ହେଇଥିଲା ମାଛଭଜା ପଖାଳ ମାଛଭଜା। ଆଉ ମୋ ପୁଅ ପାଇଁ ପୁଣି ପ ପାଇଁ ପୁଣି ଚିଲିମାଛ ହେଲା ହେ ହେଲା ଆମର ପ୍ଲେନ୍ ମାଛ ଭଜା। ସେଇଠୁ ବିନ୍ସ ଆଳୁ ତାକୁ ମସଲା ଦେଇକି ଭାଜ ଛୁଇଁ ଆଳୁ ସେ ପ୍ଲେନ୍ ଭଜା ହେଲା, ମାନେ ସାଧା ଭଜା ଖାଲି ତେଲରେ ମାନେ ଖାଲି ସିଝେଇ ଖା ଟିକେ ଭଜା ହେଲା। ଆଉ ବଡ଼ି, ଆଳୁ ତାକୁ ଚଟଣି ହେଲା, ପଖାଳଟାଏ ଖିଆ ହେଲା ଆଉ ଭାଇନା ଖାଏନି ନା କେତେବେଳେ।
ଆରେ ତମର ଛୁଆ ଓଟସ ଖାଉଛନ୍ତି?
ହଁ ଓଟସ ଖାଆନ୍ତି ମାନେ ଏଇ ସୁପ ମାନେ କଣ କହିଲୁ କ୍ଷୀରରେ ପକେଇ ଖାଆନ୍ତି।
କୋଉ ଓଡସ ଟା ଖାଇଲେ ମାନେ ଭଲ କୋଉ
ସି ଗୋଟେ ଚ ଆସେ ଚକ୍ ଲେଟ୍ ର ଗୋଟେ ଆସେ ଚକ ଲେଟ୍ ର ଓଡଶ୍ ଆସେ। ମୁଁ ତାର ପଠେଇଦବି। ତାର କଣ କହିଲୁ ସେ ଜଉ ଜରିର ଫଟଟା ପଠେଇଦେବି। ସେଟା କେମିତି ମୁଁ ପୁଅମାନ୍ କେମିତି ତାକୁ ବନେଇବୁ କହିଲୁ କ୍ଷୀର ମାନେକର
ନାଇଁ ଧର ମୁଁ ଚାହିଁବି। ଡ୍ରାଏ ଫ୍ରୁଟଶ୍ ଆଉ କ୍ଷୀର ପକେଇକି, ଗ୍ରାଇଣ୍ଡ କରିକି ପିଇଲେ ହବ?
ଗ୍ରାଇଣ୍ଡ କରକି ପିଇଲେ ଯେ ଟିକେ ଭଲ ଲାଗିବ ନାହିଁ କିନ୍ତୁ ଏମିତି ଏମିତି କରିକି ଖାଉନୁ।
ଖାଇଲେ ହ
ହଁ, ବତୁରେଇକି ସେମିତି କହିଲେ ଖାଇବ। ଆଉ ଯଦି କ୍ଷୀରରେ ପକେଇକି କରିବୁ କ୍ଷୀର ଟା ମାନେ ପକେଇଦବୁ କ୍ଷୀର ଟା ଦଶ ଟିକେ ଗରମ ହେଇଗଲେ ଦିଖ ଦି ଚାମଚ ହଉ କି ତିନି ଚାମଚ ହୋଉ ଓଡ୍ସ ଟା ପକେଇବୁ। ହେଲା ତାକୁ ଚାରି ମିନିଟ୍ ରୁ ପାଞ୍ଚ ମିନିଟ୍ ତାକୁ ସେଟା
ଅଧିକା ହେଇଯିବ ଆଉ ନା?
ଚାରି ମିନିଟ୍ ରୁ ଚାରି ପାଞ୍ଚ ମିନିଟ୍ ତାକୁ ବନେଇଦବୁ ସେଟା
ତମର କଣ ଅନଲାଇନ୍ ରେ ମଗଉଚ?
ହଁ ଇଏ ଅନଲାଇନ୍ ମଗାଏ। ମଗାଏ। କାହିଁକି କହିଲୁ ଅଫଲାଇନ୍ ଅନଲାଇନ୍ ରେ ଯୋଉ ଜିନିଷ ଟା ମିଳୁଛି ସେ ସେଟା ଅଫଲାଇନ୍ ରେ ମିଳୁନାହିଁ।
ହଁ, ନାଇଁ ମିଳୁଥିବ ଯେ ବଡ ବଡ ଦୋକାନରେ ମିଳୁଥିବ। ଥୁବ।
ନାଇଁ ଲୋ ମୁଁ ଯାଇଥିଲି ପା ସ୍ମାର୍ଟ ବଜାରରେ ନଥିଲା।
ନଥିଲା। ସ୍ମାର୍ଟ ବଜାରରେ ଏଗୁଡା ଅଛି ସେ ଯୋଉ ସ ଖୋଲା ଏ ଏଗୁଡା ସବୁ ଅଛି ତାହେଲେ ତୋ ପୁଅ ବୋଧେ ଆଲପିନୋର ଖାଉଥିବ କି? କୋଉଟା ଗୋଟେ ଖାଉ
ଟିକ ମନେ ପଡୁ ନାହିଁ କାରଣ ସିଏ ଏବେ ସୁଇଂମି ଯୋଗୁ ତାର ଖାଇ ହେଇଗଲା କ୍ୟାଣ୍ଟିନ୍ ରେ ସେ ଆଉ ମଗଉନାଇଁ। ଛଅ ଶହ କେତେ ଟଙ୍କା ଗୋଟେ ହା ମାନେ କି କିଲେଟା ଆ ଛଅ ଶହ କେତେ?
ହଁ ମୋର ଅଧା ହେଲେ ହେଇଯିବ।
ହଁ ତାକୁ ସେଇଟା ସିଏ କଣ କରିବୁ କହିଲୁ ତା ଦେହରେ ଯୋଉ ଖୀ ବନେଇ ସାରିଲା ପରେ ନୁହଁ ତା ଦେହରେ ମହୁ ହେଲା ତା ଦେହରେ ବନେଇ ସାରିଲା ପୁରା ଉଷୁମ ଉଷୁମ ଥିବ ତା ଦେହରେ ବଟର୍ ପକେଇଵୁ ମହୁ ପକେଇବୁ ଆଉ କଦଳୀ ଟିକେ ଗୋଲ ଗୋଲ କରି କାଟ
ମୁଁ ପକେଇବିନି
ତାହେଲେ ମହୁଟାକୁ
ହଁ ମୁ ପକେଇବି ବଟର ପକେଇବିନି କି କଦଳୀ ଫଦଳି ଏଗୁଡ଼ା କିଛି ପକେଇବିନି ମୋର ଥଣ୍ଡା ଦେହ
ହଁ ତାହଲେ ଖାଲି ମହୁ ପକେ
ହଁ ଡ୍ରାଇ ଫ୍ରୁଟ ଡ୍ରାଇ ଫ୍ରୁଟ ଟିକେ ପକେଇ ଦେଇକି ଖାଇଦେବି ହଁ ହଁ।
ରାତିରେ ଓଡ଼ସ ଟା ବନେଇକି ଖାଆ ମାନେ ଥଣ୍ଡା ପାଇଁ ଭଲ।
ହଁ ହଁ ହଁ। ସେଟା କଣ ସୁଗାର ବାଲା ନା ବିନା ସୁୁଗର ବାଲା ନା
ନାଇଁ ନାଇଁ ଏଟା ସୁଗାର ବନା ଏଟା ସୁଗାର ନାହିଁ ଏଥିରେ କାରଣ ସୁଇମୀଙ୍ଗି ନା ନା ସୁଇମିଂ ଯୋଉମାନେ କରୁଛନ୍ତି ସେମାନେ ଏତେ ସୁଗାର ମାନେ ଖାଇବା ଖାଇବେନି ସେମାନେ।
ହ ହ ହ। ଆଚ୍ଛା। ଓହୋ ଆଉ ରାତିରେ ଆଜି କଣ ଖାଇବା?
ରାତିରେ ବି ଆମ ଆମର ତ ପୁଅ ଖାଇକି ଆସିବ ପୁଅ ଆଉ ଇଏ ଖାଇକି ଆସିବେ ଭାଇନା। ଦିନରେ
ଓକେ ଆଣ୍ଟିି ନ
ତାଙ୍କର ଆଜି ମଟନ୍ ମାଆ ଝିଅ ଖାଇବୁ ବୋଲେ ସେ ଯଦି ଅଣ୍ଡା ବ୍ରେଡ ଖାଇବ ତା ପାଇଁ ହବ। ଆଉ ମୁଁ ରାତିରେ ସେମିତି କଁ ଗୋଟେ ଖାଇ
ଅଟା ବ୍ରେଡେ ମିଳୁଚି କୋଉଠୁ?
ନାଇଁ ବେ ଟିଏ ଘରେ କରିକି ଖାଇବା ନା।
ହଁ ହଁ ହଁ।
ଘରେ କରିକି ଖାଇ ବା ମିଳିବାର ନାଇଁ ସେଟା ସେଇ ଅଣ୍ଡାରେ ମାନ୍ ଯୋଉ ଅଣ୍ଡା ଯେମ୍ ତମେ ଆମଲେଟ କରୁନୁ କି?
ହଁ ଆଉ ତୁ କଣ ଖାଇବୁ?
ଅ ମୁଁ ହବ ଯଦି ମୁଁ ତ ସେଇଥିରୁ ପ୍ରାୟେ ଖାଇଦିଏ ବୁଧୁବାରେ ଶୁ କ୍ରୁବାରେ ସେଇଥିରୁ ହିଁ ଖାଇଦିଏ। ଆଉ ରବିବାରେ ତ ଆଇଁଷ ଖାଏନି।
ଆମର ରାତିରେ ସେ ମୁଣ୍ଡ ଅଛି ଲାଞ୍ଜ ଅଛି ସେ ସମସ୍ତେ ଏତେ ଲୋକ ଆସିବେ ଭା ଭାତ ବସେଇବି ଘାଣ୍ଟ କରିବି। ମୁଁ କଣ ଖାଇବି ସେଇ କଥା ଭାବୁ ଡାଲି ଆଉ ଯୋଉ ଆଳୁ ଚଟଣି ହବ ସେଇଆକୁ ଖାଇଦେବି ସେ ବୁଟ ମୁଁ ଖାଇବିନି।
କଣ ପାଇଁ ମାଛ ଖାଇବୁନି ରାତିରେ?
ନା ନା ମାଛ ଆଉ ନାହି ଘାଣ୍ଟ ହବ। ସେ ବୁଟ ଡାଲିରେ ପଡିଲେ ମୁଁ ଆଉ ଖା ଖାଇବିନି।
ହୁଁ ହୁଁ ବୁଟ ଡାଲି ନ ପକେଇକି କରୁନୁ ଖାଲି ପରିବା ପକେଇକି।
ହଁ ହଉ।
ମାନେ ଯଦି ବୁଟଟା ଯଦି ବୁ ବୁଟ ଡାଲିଟା ତତେ ପସନ୍ଦ ନୁହଁ ଖାଇବାକୁ ହେଲା ଖାଲି ସବୁ ପରିବା ପକେଇକି ତା ଦେହରେ ମାଛ ପକେଇକି କରୁନୁ।
ନା ମୋ ହିସାବରେ ଏଠି କିଛି ହୁଏନାହିଁ ହେଲା। ସେଇ ବାପା ତାଙ୍କର କରଚନ୍ତି ହେନା ବୁଟ ଡାଲିଟା କଣ କହିଲୁ ମୋର ପୁରା ଗ୍ୟାସ୍ କରେଇ ଦିଏ।
ଡଲଟା ଗ୍ୟାସ୍
ମୋର ଗ୍ୟାସ କରେ ମୋ ଝାଡା ହେଇଯାଏ ବୁଟ ଡାଲି ଖାଇପାରି ଖାଇଦେବି କିନ୍ତୁ ତାପରଦିନ ବସ୍ତା ଢିଲା ହେଇକି ପଡିବ।
ନାଇ, ବୁଟ ଡାଲି ଅପେକ୍ଷା, ଯଦି ପ୍ଲେନ କରିବୁ, କଣ କହିଲୁ? ଖାଲି ପରିବା ସବୁ ପକେଇକି, ସବୁ ପରିବା ମାନେ ଯେକି ନର୍ମାଲି ଆଳୁ ବାଇ କଣ କଖାରୁ
ହଁ ଖାଲି ପରିବା ପଡିଲେ ହଁ ଖାଇ ହବ କିନ୍ତୁ ଯୋଉ ବୁଟ ଡାଲି ପଡିଯାଉଛି ମୁଁ
ଭଲ ଲାଗିବ ବି। ସେଇଟା ମାନେ, ବୁଟ ଡାଲି ଅପେକ୍ଷା ଏଇଟା ଭଲ ଲାଗିବ। ଆଉ ବୁଟ ଡାଲି ଟା ଡାଲିଟା ପଡିଗଲେ, କଣ ହଉଛି କହିଲୁ? ତରକାରି ଟା ପୁରା ବହଳିଆ ବହଳିଆ ହେଇଯାଉଚି, ଯଉଟାରେ ଘାଣ୍ଟର କିଛି ସ୍ଵାଦ ଆସେ ନାହି। ହେଲା ହୁଁ ହଁ ସମସ୍ତଙ୍କର ତ, ଶୁଣୁ, ସମସ୍ତଙ୍କର ଖାଇବା ପସନ୍ଦ ସବୁ ଅଲଗା ଅଲଗା ଥାଏ। ବୁଝିପାରୁଛୁ ହଁ ତୋ ପସନ୍ଦ ମୋ ସାଙ୍ଗରେ ମିଶିବନି କି ମୋ ପସନ୍ଦ ତ ସାଙ୍ଗରେ ବି ମିଶିବନି ଆଉ ମିଶିବାଟା ବି ବହୁତ କମ ଥାଏ। ହେଲା। କିନ୍ତୁ ମ
ନା ଆଜି ସକାଳେ ସମସ୍ତେ ଚିଲି ଖାଇଲେ, କିନ୍ତୁ ମୁଁ ଭଜା ଖାଇଲି।
ପ୍ଲେନ୍ ମା ମାଛ ଭଜା, ସେଥିରେ ରସୁଣ, ଯଉଁ କଞ୍ଚା ଲଙ୍କା ଚକଟିକି, ଧନିଆ ପତ୍ର ରେ ପକେଇକି ଚକଟିକି ସେଟା ଖାଇବୁ। ମୋତେ ପଖାଳ ସାଙ୍ଗେ ସେଇଟା ଭଲ ଲାଗେ, କିନ୍ତୁ ମୋ। ପୁଅ ପୁରା ଖାଇବ ନାହିଁ ସାଧା ମାଛ। ହୁଁ ମୋ ପୁଅ ଜମା ସାଧା ଖାଇବ ନାହିଁ।
ତାହେଲେ ଆରମ୍ଭ ହେଇଯିବାରୁ ସେଇ ନାହିଁ।
ହଁ ରୋଷେଇ ଭାତ ଟିକେ ରୋଷେଇ ହବ ଆଉ।
ହୁଁ।
ଆଉ ସେ ମାଆ ପୁଅ ଆସିବାର ଥିଲା। ସେ ନାନୀ, ସିଏ କଣ, ସେ ଭାଇନାଙ୍କ ଘରକୁ ଆଉ ଗୋଟେ ଭାଇନାଙ୍କ ଘରକୁ ଯିବେ। କାଲି ସକାଳୁ ଆସିବେ ଏବେ ଆସିବେନି ଆଉ ଏତେ ରାନ୍ଧା ହବନି। ଅଳ୍ପ ଟିକେ କଣ ରନ୍ଧା ହବ ଆଉ।
ଆଉ ପୁଅ ଝିଅଙ୍କର କାଲି ପୁ ମାନେ ଅ
ଖାଲି କାହିଁ ଛାଡି ନାହାନ୍ତି ତ। ଟାଇମ ଟେବୁଲ୍ ଛାଡ଼ିଲେ ଦେଖିବା ସାନ ଦେହ ତ ଭଲ ନାହିଁ ଯଦି ଯିବ ବଡ଼ କିନ୍ତୁ ଯିବ ଯାହାହେଲେ ବି।
କଣ ସକାଳୁ ହେଇଥିଲା ସ୍କୁଲ। ଓ ହୋ।
ସକାଳୁ ଯାଇଥିଲେ। ଛଅଟା, ଛଅଟା ପୂର୍ବ, ପୂର୍ବରୁ ଯାଇକି ଗାଡି ପାଖରେ ଛିଡା ହେଲେ। ଏଠୁ ଗାଡି କରିଦେଇଛୁ ନା। ଗାଡିରେ ଗଲେ ଏଇଠୁ ନା ନା।
ମାନେ ତିନି ଜଣ ଯାଙ୍କର କଣ ଟାଇମ ଏକା।
ଆଁ। ନା ସ ଏବେ ତ ସକାଳେ ହେଇଛି ଆଁ। ବଡର ଛୁଟି ହଉଛି ସାଢେ ଦଶଟା ଶବ ସାନ ର ଛୁଟି ହଉଛି ଆଠଟା ପଚିଶ ମଝିଆ ର ସାଢେ ଆଠଟା ସେ ଦି ଜଣ ମିଶିକି ପଳେଇ ଆଇଲେ ଆଉ ଇଏ ତାର ଏଗାରଟା ବେଳକୁ ଆସିଲା ଆଉ।
ଓହୋ ମାନେ
ଆଉ ଯେତେବେଳେ ଦଶଟା ଭଳିଆ ହବ ସେତେବେଳେ ସାନର ତିନି ଆଉ ପୁଅର ଚାରିଟା ଆଉ ବଡର ଚାରିଟା ପନ୍ଦର ସେମ ସେ ଦି ଜଣ ମିଶିକି ଆସୁଛନ୍ତି ଇଏ ତାର ଅଲଗା ତିନିଟା ବେଳକୁ ଆଉଛି ଆଉ।
ହଁ ହଁ ହଁ ହଁ ହଁ ମାନେ ଗାଡ଼ି ଆସୁଛି ତ ଥରେ ଥରେ ଛାଡ଼ିବା ପାଇଁ?
ହଁ।
ହଁ ସେଇଟା ହଉଛି ମେନେ ଆମର ତ ଗାଡି ବନ୍ଦ ହେଇଗଲା ଏବେ ମାନେ ନବା ଆଣିବା ଭାଇନା ହିଁ କରୁଛନ୍ତି ହେଲାକି। ହୁଁ
ହଁ ନାଇ ଗାଡି ବୋଲେ ସେ ଡା କେତେ ପିଲା ଯାଉଛନ୍ତି ସବୁ।
ହଁ ହଁ ହଁ।
ଆୟା ତା ବାବା ତ ମୟୂରଭଞ୍ଜ ରେ ଏଠି ଯୋଉ ପ୍ରେସିଡେଣ୍ଟ ଆସିନି କି । ସେହି ପ୍ରେସିଡେଣ୍ଟ ଆସିଛନ୍ତି ତାଙ୍କ ଡିୟୁଟି କାଲି ରାଇରଙ୍ଗପୁର ଏମିତି ସବୁ
ହଁ ହଁ।
ଆଉ
ହଁ ହଉ ହଉରେ ମୁଁ ଯାଉଛି ତାହେଲେ ସ୍ନାକ୍ସ ଆଇଟମ ବନେଇବା ପାଇଁ ଆଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
। ଏଇଟା କି କରଛୁ ସାଙ୍ଗେ ସାଙ୍ଗେ ସେ ଏଇ ସବୁ ଭୂତ ଗୁଡାକ ସବୁ ଭାଉଳା ହୋଉଛନ୍ତି।
ହ୍ୟାଲୋ।